ହଁ ନମସ୍କାର ମ୍ୟାମ୍।
ହଁ ନମସ୍କାର। ଆ ଏଇ କିଛି ନାଇଁ ଖାଇବା ପିଇବା ସାରିକି ବସିଛି ଆଉ।
ଓହୋ କଣ ଖାଇଲେ କି ଆଜି।
ହଁ ଆଜି ଖାଇଲି ବା। ଏଇ ଯୋଉ ଭାତ ଡାଲି ହେଇଥିଲା। ହୁଁ।
ଆଉ ଆପଣଙ୍କ ଆଡେ ଯୋଉ ଦୀପାବଳି କେମିତି କଣ ହୁଏ।
ହଁ ଦୀପ ଦୀପାବଳି ହେଉଛି ଆଲୋକର ପର୍ବ ଆଉ ଦୀପାବଳି ଟା ବହୁତ ଧୁମଧାମ ରେ ଆମ ପଟେ ମନା ହୁଏ କେମିତି କଣ। କୁହନ୍ତି ଏଇ ଯୋଉ କାଳୀପୂଜା ଟାଇମରେ ଯୋଉ ଆମର ତ- ତ ଆମ ମାନେ ଆମ ଜାତିର କଥା କହୁଛି।
ହୁଁ।
ଜାତିରେ ଯୋଉ ଗୁହାଳ ଗୁହାଳ କହିଲେ ବୁଝୁଛ ନା ଯୋଉ ଗାଈ ଗୋରୁ- ଗୁରୁ ମା ରଖନ୍ତି। ହଁ ହଁ ସେ ଗୁହା - ଗୁହାଳରେ ପୂଜା ହୁଏ ସେ ପୂଜା ଟା ମେନ୍ ପୂଜା ମାନେ ଆମ ପଟେ- କହିତେ ଗଲେ- ଏଇ ଯୋଉ ଦୀପାବଳିଟା ଏଇ ଗାଈ ଗୋରୁଙ୍କ ପାଇଁ ତାଙ୍କ ପାଇଁ ପୂଜା। ତା। ପର୍ବର ଦିନ ତାଙ୍କ ପାଇଁ। ତାଙ୍କୁ ପୂଜା କରାହୁୁଏ ଆମ ପଟେ ଆଉ- ଆଉ ପୁରା ଯ ଯେମିତି ନୂଆଖାଇରେ ନୂଆ କଢଇରେ ଯ କରାହେ - ହୁଏ ନୂଆ ହାଣ୍ଡି ରେ ଏପଟେ ବି ଆମ ପଟେ ବି ସେଇ ଯୋଉ ଦୀପାବଳି ଟାଇମ ରେ ଆମ-
ଗାଈ କି ଯୋଉ ହଁ ଯଉ ଗାଈକି ଯୋଉ ଚକୁଲି ପିଠା ବି ଖୁଆନ୍ତି ନା କଣ ପା
ହଁ ନୂଆ ହଁ ସେ ଚ ଚକୁଳି ପିଠା ହଁ ସେମିତି ଖୁଆନ୍ତି ନହେଲେ ଏଇ ଯୋଉ ନୂଆ ଧାନ ହେଇଥିବ ଧାନରେ ଯଉ ର ଗୁନ୍ଥିକି ଗାଈଙ୍କ ମୁଣ୍ଡରେ ମଥାରେ ଲଗେଇଥିବେ। ସେଇ ସେଇ ଭଳିଆ ଆଉ ନୂଆ ସରା ରେ ପିଠା ହୁଏ ନୂଆ ସରା ନୂଆ ଚୁଲିରେ ପିଠା ହୁଏ ସେ ଏ ସେଗୁଡାକ ପୁଣି ସେ ଯୋଉ ଗୁହାଳ ସେ ଗୁହାଳରେ ପୂଜା କରାଯାଏ ପୂଜା କଲା ତା ପରେ ସେଠକୁ ଗାଈ ଗୋରଙ୍କୁ ବନ୍ଦାନ୍ତି ବନ୍ଦାଇବା ପରେ ଯୋଉ ଗୋରୁ ହଁ ଗାଈ ଗୋରୁଙ୍କୁ ଯୋଉ ସନ୍ଧ୍ୟା ବେଳେ ଛାଡନ୍ତି।
ହୁଁ।
ହଁ ସେ ସେଇ ଭଳିଆ କରାହୁୁଏ ଆଉ ଆମ ମାନଙ୍କର ତ କାମ ଦୀପ ଜାଳିବା। ଆଉ ରଙ୍ଗଲି କରିବା ଦୀପ ଜାଳିବା। ମା ମାନଙ୍କ କାମ ସେଇ ପ୍ରକାର ସେଗୁଡା ଥାଏ ଆଉ।
ହୁଁ।
ଦୀପାବଳିରେ ଆଉ ମାଟିର ଦୀପ ମାନେ ହଁ ପିଠାପଣା ଆମ ପଟେ କିଏ ହେଲା ନା। ଆମ କଣ ହେଲା ନା। ଗାଈ ଅଛନ୍ତି। ଘରେ ଗାଈ ଅଛନ୍ତି ମାନେ, ଆମ ବହୁତ ବଡ ଆକା ପର୍ବଟା ହୁଏ। ହଁ, ଗାଁରେ ଆମର ଗାଈ ଅଛନ୍ତି। ଗାଈ ଅଛନ୍ତି ମାନେ, ଆମ ସେ ଯୋଉ ବଳୀ ଫଳୀ ପଡେ। କୁକୁଡ଼ା ବଳି ପଡେ।
ହୁଁ।
ଆମ ସେ ଗୁହାଳରେ, କୁକୁଡ଼ା ବଳି ପଡେ। ପୁଣି ସେଠି ଯୋଉ ସେଇ ଯୋଉ ନୂଆ ସରାରେ ପିଠା ହେଇ ଥିବ ପିଠା, ପୁଣି ଯୋଉ ଭାତଡା ଦି ଦିନ ରହିକି ଯୋଉ ହଉ ରହିଥିବ ସେଇ ଯୋଉ ରସି ଟାଇପ୍ ର କୁହନ୍ତିନି? ସେ ସେଗୁଡାକ ସେଠି ପୂଜା କରାଯାଏ।
ଓ ହୋ।
ହଁ। ଗାଈ ଗୋରୁଙ୍କୁ ସେ ଯୋଉ ଇଏ ଦିଅନ୍ତି ତାପରେ ବନ୍ଦାପ ଣା କରନ୍ତି ଗାଈ ଗୋରୁଙ୍କୁ ଗାଈ ଗୋରୁଙ୍କୁ ବନ୍ଦାପଣା କଲା ପରେ ଯାଇଁ ମା ବାପା ମାନେ ସେ ତାପରେ ଯାଇଁ ଖାଆନ୍ତି ମାନେ ପୁରା ମେନ୍ ପୂଜା ଟା ସେଇଟା। ଆଉ ଆମର ତ ସନ୍ଧ୍ୟା ହେଲା ହେଲେ ଆଉ ଦୀପ ଚାରିପଟେ ଦୀପ ଜାଳି ବୁ ରଙ୍ଗୋଲି କରିବୁ। ଆଉ ମା ମାନଙ୍କୁ ସନ୍ଧ୍ୟା ହେଲେ ସେମାନେ ପିଠା ପଣା କରିବେ।
ହଁ ଆମରି ବି ଦୀପାବଳି ସେମିତି ମାନେ ଉଁ କଣ କହିଲେ ସେ ଗାଈଠୁ ପୂଜା କରଯାଏ, ଗାଈ ପାଇଁ ଫୁଲ ଯେତିିବ ଗାଈ ହେଇଥିବେ। ଗାଈ ଗୋରୁ ବଳଦ ଫୁଲ ମାଲ ଦେଉଥିଲୁ ତାଙ୍କୁ ଚନ୍ଦନ କଳା କି କଣ, କୋଉ ପତ୍ର ଗୋଟେ କଳା ଗ ଯ ଆମର ଚୁଲିରେ ନା ଡିବି ଦେଇ ଆମର ଆଗରୁ ଥାଏ ନାଁ ଏବେ ଯ ତ ଘର ଘର ଯୋଉ ଲାଇଟ ହେଇଯାଇଛି। ସେତେବେଳ ଆମ ଡିବି ଲଣ୍ଠନ ଥାଏ ନାଁ। ଘରେ ତ ତା ସେଇ ଡିବି ଉପରେ ସେ ପତ୍ରକୁ ଦିଅନ୍ତି। ତା କଳାଟା ମାନେ ଗାଈକୁ ଗାଈ ବଳଦ ତାଙ୍କୁ ଲଗାନ୍ତି। ତା ସିନ୍ଦୁର ଲଗେଇଦେଅନ୍ତି ଫୁଲ ଦୁବ ତାଙ୍କ କାନରେ ଦିଅନ୍ତି। ଆମର ସେଆ ହୁଏ। ତାପରେ ତାଙ୍କୁ ମାଳ ତାଙ୍କ ହେଇଥାଏ। ଫୁଲ ମାଲ ଇଏ କ ଗାଈକୁ ଖାଇବା ପାଇଁ ବି ଦିଅନ୍ତି। ପିଠା ପିଠା ତାପରେ ସନ୍ଧ୍ୟାବେଳେ କଣ କହଲେ। ଆମର ବଡ ବଡିଆ ଯୋଉ ଦିଅନ୍ତି। ପାଟୁନ୍ତି ନା ତ ଦାଦା ବଡ ବା ସମସ୍ତେ ମାନେ ଆସନ୍ତି। ସବୁ ଏକାଠି ହେଇକି, ପିଠା କରାଯାଇଥାଏ ଖିରି କରାଯାଇଥାଏ। ମନେ ର ଆମର ତ ବାପା ହେଲେ କି ବଡବାପ କିଏ ବଡ ଭାଇ ସାନ ଘର ମ ସାନ ଦଦାର କିଏ ଗୋଟେ ତାଙ୍କ ପୁଅ। ଏମତି ହେଇକି କୁହନ୍ତି। ସେଠି ଆମର ଯୋଉ ଖାଡି କାଠି ଯୋଉ। ସେ କାଠି ଜଳେଇକି ସେଠି ପୂଜା ହୁଏ। ତାପରେ ଘର ସାରା ଆମର ସବୁ ଘରେ ଝୋଟି ପକାଇ ଝୋ ଠାକୁର ଘରେ ଝୋଟି ରଙ୍ଗୋଲି ହେଇଥାଏ। ତାପରେ ହଉଛି ଆମ ଘର ସାରା ପୁରା ଛୋଟ ଛୋଟ ସେମ ସବୁ ସାଇଜ ର ତ ଦୀପ ଆଣିିକି ଘରେ ଦୀପ ଲଗା ଯାଇଥାଏ। ମରିଜ ପକ ଯାଇଥାଏ। ଘର ଉପର ବୋଲି ଚୁ ପକ ଯାଇଥାଏ।
ହୁଁ। ହୁଁ ହୁଁ ସେଇଭଳିଆ ହିଁ ଆମର ତ ସେଇ ଯୋଉ ଗୁହାଳ ଘର ଗାଁ ଦାଣ୍ଡରୁ ଗୁହାଳ ଘର ପର୍ଯ୍ୟନ୍ତ ଝଟି ପଡିଥାଏ ବଡ ବଡ ଆକାରରେ ଝଟି ଆଉ ସେପଟେ ସେଇ ଯୋଉ ଗୋଟେ ଗୁହାଳ ଘରେ ଦୀପ ଜଳେଇଥାନ୍ତି ମାନେ ଦ ଦୀପାବଳି ଯୋଉ ଦିନ ତା ଦି ଦିନ ଆଗରୁ ସେ ଦୀପଟା ଜଳ ଜଳିବ ଦି ଦିନ ଆଗରୁ ସେ ଦୀପ ଜଳେଇଥାନ୍ତି ଯେମିତି ଜାଗର ଟାଇପ ର ସେଇ ଭଳିଆ ସେଇ ସେଠି ଗୁହାଳ ଘରେ ବଡ ଦୀପ ଜାଳିଥାନ୍ତି ସେ ଦୀପକୁ ଲିଭିବା ପାଇଁ ଦିଅନ୍ତିନି। ଦୀପାବଳି ସରିବା ପର୍ଯ୍ୟନ୍ତ ସେ ଦୀପ ଜଳୁଥିବ।
ହଁ ହ।
ହଁ। ସେଇଭଳି କରା ହୁଏ ହଁ। ଯାହାର ଗାଈ ଗୋରୁ ଅଛନ୍ତି ତାଙ୍କ ଘରେ ହିଁ ଭଲ ସେ ପର୍ବ ଟା ମନା ହୁଏ। ଆଉ ଯାହାର ନାହାନ୍ତି ସେମାନେ ସନ୍ଧ୍ୟା ହେଲେ
ଆମର ବି ଆମର ଗାଈ ଅଛନ୍ତି ଗାଈ ତିନିଟା ଅଛନ୍ତି ବଳଦ ଦିଟା ଅଛନ୍ତି ତାପରେ ଆମର କଣ କହିଲା ଆମର ଏବେ ଆମର ଖଲି ଚାଷ ବି କରାଯାଏ କଣ କହିଲା ଯୋଉ ଖଲି ବିଜନେସେ ସେମାନେ କଣ କହିଲେ ଯୋଉ ଆମର ଆମର ସେୁଟଆ କଣ କି? ପତ୍ର ଖଲି ଯୋଉ ଶାଳା ପତ୍ର ବୁଲା ନା ନା ଯୋଉ ସାଳ ପତ୍ର ଆମର ଡେ ଜଙ୍ଗଲ ଏରିଆ ନା।
ହୁଁ ହୁଁ।
ସବୁ ମାନେ ଯେମିତି ଆମର ଗାଈ ଖାଇବା ପାଇଁ ବି ଡାଳ ସବୁ ଗଛ ଦଡଆ ଯାଉ ଖାଆନ୍ତି ସେି ଆମ କକୁ ଡା ଯଉ ଖାଆନ୍ତି ଆମର ବାଉଁଶ ପତ୍ର ଖାଆନ୍ତି ଘାସ ଖାଆନ୍ତି ଗାଈ ବିିଉ ଖାଆନ୍ତି। ତ ଶାଳପତ୍ରାମା କଣ? ସେପଟେ ଶାଳ ପତ୍ର ବି ମିଳୁଛି ତ ଶାଳ ପତ୍ରରେ କଣ କରୁ ଆମର ନିଜେ ତିଆରି କରୁ ଖଲି ଚଉବ ତାଙ୍କୁ ତିଆରି କରିକି ସେଇ ବିଜନେସ ଆମର କରୁ। ଲୋକଙ୍କର କାହା ବାହାଘର ହଉ ଇଏ ହଉ ସମସ୍ତଙ୍କୁ ଦିଆଯାଏ ଆଉ। ନିଅନ୍ତି ଲୋକମାନୋନ ଆସିକି ତାପରେ ଆମର କଣ କହିଲେ? ଆମର ସେପଟେ ବହୁତ କୋଳି କେନ୍ଦୁ ଜାଣିଥିବେ କେନ୍ଦୁ ମିଳେ ସେପଟେ। ଜାଣିଛନ୍ତି କେନ୍ଦୁ କଣ ଜାଣିଛନ୍ତି ହଁ। କେନ୍ଦୁ ବଇଁଚ କୋଳି କୁସୁମ କୋଳି। ଆଉ କଣ୍ଟି କୋଳି ବହୁତ ସାରା କୋଳି ଜାମୁ କୋଳି।
ହଁ ଜାମୁ କୋଳି ଖାଇଛି ଆଉ ଯୋଉ ଯେତେ ପ୍ରକାର କଡି କହିଲେ ଆମେ ଗୋଟେ ପ୍ରକାର ହିଁ କୋଲି ଖାଇଛୁ। ଆଜ୍ଞା।
ଖକିର କୋଳି ଖାଇଛନ୍ତି? ଖଜିର କୋଳି
ହଁ ହଁ ଖାଇଛି ଖଜୁରୀ କରି ଖାଇଛି ଜାମ କରି ଖାଇଛି।
ହୁଁ।
ହଁ।
ମୁଁ ସେ ଖାଇଛିିଏ ସବୁ ପୂଜା ଏଇଆ ହୁଏ ଆଉ।
ହୁଁ।
ଆଉ କଣ କୁହନ୍ତିୁ?
ହ ହଁ।
ଆଜ୍ଞା।
ଆଜ୍ଞା। ତମ ପଟେ ସେଇ ଯୋଉ ଝ ଟି ଫୋଟି ଦିଆ ହୁଏନି କି ଗାଁ ଦାଣ୍ଡରୁ କରିକି ସେ ଝୋଟି ପଡିବ ଝୋଟି କେହି ଚାଲି ନଥିବେ ଗାଈଗୋରୁଙ୍କୁ ପ୍ର ପ୍ରଥମେ ଭିତରେଇବେ ସେ ଝୋଟି ମାଡି ମାଡିକି।
ଓ ହୋ ହୁଁ।
ହଁ ଆମ ପଟେ ସେଇ ଭଳିଆ କରାହୁଏ ଉଁ ଗାଈ କୁଁ ଭିତରେଇବେ ଗାଈ ଭିତରେଲା ପରେ। ତାପରେ ସେ ଝୋଟି ଥିବ ତା ଆର ଦିନ ପର୍ଯ୍ୟନ୍ତ ଥାଏ ତାପରେ ଲିଭେଇ ଦିଅ ନ୍ତି ଆଉ।
ତା-ତାପରେ ଆମର ଯୋଉ ମୁଁ ଯୋ ଘ ମାନେ ଆମ ଘରେ କଣ କହିଲେ।
ହୁଁ।
ଆମର ଫା ଆମେ ତି-ତିନି ଭଉଣୀ ନା ଭାଉଜ ହେରିଆ କଣ ସେପଟେ ସବୁ ରୁହନ୍ତି। ତାଙ୍କ ମାଣବସା ଲୋ ଗୁରୁବାର ବି ହୁଏ ଲକ୍ଷ୍ମୀ ଏ ଯୋ ଗୁରୁବାର ହୁଏ। ରାତି ଗୁରୁ ଯୋଉ ଆମର ଘର ପୋଛା ପୋଛି ରାତିରୁ ହେଇଥିବ। ଫ ସକାଳ କତୀରୁ ଉଠି ଗାଧେଇକି ମୋ ଘର ସାରା ଝୋଟି ଫୋଟି ସବୁ ପକାଏ। ହଁ ଯାଇକି ଆପଣ ମା ଯୋଉ ମାଣବସେ ନୁ ଗୁରୁବାର ମାଣବସା ଯାଏ। ଗୁରୁବାର ମାଣବସା ନିନି ମୋ ସାନ ମଝି ପୂଜା କରେ ମୁଁ ସେଠି ଯାଇକି ବହି ପଢେ।
ହଁ ମତେ ବି ଏଇ ମାର୍ଗଶିର ମାସର ଗୁରୁବାର ଯୋଉ ଲକ୍ଷ୍ମୀ ପୁରାଣ ବହି। ମତେ ବି ପଢିବା ପାଇଁ ବହୁତ। ଭଲ ଲାଗେ ମୁଁ ବି ଆଉ ଗାଁରେ ଯୋଉ ପୂଜା ହୁଏ ଆମର ଲକ୍ଷ୍ମୀ ପୂଜା ସେ ଟାଇମ୍ ରେ ନ ନା ଏତେ ସମୟ ପଢି ନ ପାରିବେ କହିକି ଦେଇ ଦିଅନ ଛି ପଢିବା ପାଇଁ ଆମେ ହିଁ ପଢୁ ମୁଁ ଭାଉ ଯ ମିଶିକି ପଢୁ ଆଉ। ଆଉ ଝୋଟି ତ ଆମେ ହିଁ ସବୁ ତିଆରି କରୁଥାଉ ଏଇ ଝୋଟି ଏମିତି ଯଉ ପ୍ରତିଯୋଗିତା ହୁଏ। ଯୋଉ ଆମ ଇଏରେ ବି ଏଇ ଯୋଉ ମା ମନ୍ଦିରରେ ବି ଆମର ଯୋଉ ପ୍ରତିଯୋଗି ତା ହୁଏ ବର୍ଷକୁ ଥରେ ସେ ସମୟରେ ବି ଝୋଟି ପ୍ରତିଯୋଗିତା ଏ ହଁ ପ୍ର ପ୍ରଥମ ଆଣିଥିଲି ଆଉ ପୁଣି ଯୋଉ ଏଇ ବିଦ୍ୟାଳୟ ମହାବିଦ୍ୟାଳୟ ଗୁଡାକରେ। ଯେତେ ପ୍ରୋଗ୍ରାମ ହେଲେ ବି ମୁଁ ଝୋଟିରେ ବାହାରେ ହିଁ ବାହାରେ ଆଉ ପ୍ର ପ୍ରଥମ ଟା ନେଇ ହିଁ ଆସିବି ମାନେ ଆସିବି। ବାହାରଲି ମାନେ ନେଇ ଆସିବି। ସେଇଭଳିଆ ହଁ ବହୁତ ବିରାଟ ବଡ ବଡ ଝୋଣ୍ଟି। ହୁଁ।
ବଢିଆ ଲାଗେ ସେଇ ଯାଇ ମତେ ବି।
ହଁ। ନାଇ ଗୁ ଅ ମାର୍ଗଶିର ମାସର ଗୁରୁବାରରେ ଗାଁ ସାହି ବୁଲିବ ଦେଖିବ ଘର ଘ-ଘରେ ଘରେ ଝୋ ଟି ପଡିଥିବ ଭଲ ଦେଖ ଯାଉଥିବ।
ହୁଁ।
ହଁ। ଘର ସାରା ସମସ୍ତଙ୍କ ଘରେ ହଁ।
ତାପରେ ଯାହା ଘର ଝିଅ ଥିବ ମାନେ ଗୁରୁବାର ତ ଗୁରୁବାର ସବୁ ରଜ। ହଉ ଇଏ ହଉ ଝି
ହୁଁ ହୁଁ ତାଙ୍କ ଘରେ ଝୋଟି ନିହାତି ପଡି ଥିବ ମାନେ ପଡିଥିବ ପର୍ବପର୍ବାଣି ହେଲା ମାନେ ଝୋଟି ଚି ପଡିବ ହିଁ ପଡିବ।
ହଁ ସତ କଥା ଭଲ ହିଁ ତ ବହୁତ ଲାଗେ ଆଉ।
ହଁ।
ଆଉ।
ହ ହଉ ଠିକ ଅଛି ରହୁଛି ହଁ।
ହଁ ହଁ ହୋଉ ଶୁଭରାତ୍ରି।
ହଁ ଶୁଭରାତ୍ରି।